ହଁ ଶେଖର ବାବୁ କୁହନ୍ତୁ?
ହଁ ଭାଇ ଭଲ ଅଛ?
ହଁ ଭଲ ମାନେ କେତେ ଭଲ ମୁଁ ଅଛି, କାଲି ରାତିରେ ଆପଣ ଯାହା କଛନ୍ତି ଠିକ କଲେନି।
ଆରେ ଭାଇ କେତେବେଳେ ରାତି ସକାଳ ପାଞ୍ଚଟା ବେଳୁ ଉଠାହେଲାଣି ନା ରାତିରେ କେତେବେଳେ ନିଦ ଲାଗିଯାଇଛି ଏଇନା ଭାଙ୍ଗିଲା।
ହୁଁ ନିଦ ଲାଗିଯାଇଛି କଥା ହଉ ହଉ ଆପଣ ଶୋଇପଡ଼ିବେ, ଇଏ କି କଥା!
ଆରେ ଭାଇ ତମେ ଲିଟରାଲି ସେତେବେଳେ କଥା ହଉଥିବା ବଳେ ମୁଁ ଢ଼ୋଳଉଥିଲି ଶୋଇପଡୁଥିଲି।
ମାନେ ଗପ-ଗପ ଶୁଣି ଶୁଣି ଶୋଇ ପଡ଼ିଲ?
ହଁ ତମେ ଯୋଉ ରାଜାରାଣୀ ଗପ କହିଲ?
ହୁଁ ଆଉ, ମୁଁ ଆଉ- ଆଉଥରେ ଯାଉଛି ସେଇ ଗପଟା କହିବି ଆଉ।
ନା ଏଇନା ଉଠିଲି ଆଉ ଶୁଆ, ଅନି ମତେ?
ଓହୋ।
ଆଉ କଣ କରୁଛ?
ହଁ ବା ଲାଇନ ନାହିଁ ସକାଳୁ, ମୁଁ ନହେଲେ ଆହୁରି ଶୋଇ ମୁୁ ନିଦଟା ଭଙ୍ଗିନୀ ଲା ସେଥି ଲାଗି।
ଓ ଲାଇନ୍ ନାଇଁ ନା ଏପଟେ ସେ ଅବସ୍ଥା ଖାଇ ଖାଲି ଇନଭର୍ଟର ଟା ଅଛି ବୋଲି ବଞ୍ଚିବା କଥା ନ ହେଲେ ଏଇ ଯେଉଁ ହିନସ୍ତା।
ତମର ତ ସେତିକି ଅଛି, ଆମର ତ ସେତିକି ନହିଁ ବୋଲି, ଏପଟୁ ସେପଟୁ ସେପଟୁ ଏପଟୁ ଖାଲି ହଉଛୁ ବୁଝୁନୁ ତ? ଆଉ କ ଆଜି ସକାଳ ଜଳଖିଆ କଣ?
ସକାଳେ ଜଳଖିଆ କଣ ସେଇ ରୁଟି ଆଉ ଭଜା ହେଇଥିଲା।
ରୁଟି ଭଜା?
ହୁଁ।
କଣ ଗୋଟେ ସଧାବେଳେ ପାଇଁ ଗଲେ ରୁଟି ସହିତ ଆମ୍ବ ରୁଟି ସହିତ ଭଜା ଏଇଗୁଡା ସବୁ ଖାଉଛନ୍ତି?
କଣ କରିବା।
ନା ଆଇଟମ ଚେଞ୍ଜ କର ଏରା ଚିକେନ ଫୁ କେନ, ଗୋଟେ କଣ ଖାଅ ପ୍ରୋଟିନ ଫୋଟିନ ମିଳିଵ ହଁ ଗୋଟେ କିଛି ନାହିଁ ଗୋଟେ ଗୋଟେ ପୃଷ୍ଟିସାର ଜାତୀୟ ଖାଦ୍ୟ ଖାଇଲେ, ଦେହରେ ଲାଗିବ ଏଠି କଣ ଗୋଟେ ହବ
ଆଡ଼େ ସାଧାବେଳେ ରୁଟି ରୁଟି କଣ ରୁଟିରୁ କଣ ମିଳଛି ସେଥିରୁ?
ହଉ ଆପଣ କହିଲ ଖାଇବା।
କଣ ହିନ୍ଦି ମାନେ ଶୁଣ ସାଁ ହଉଛୁ ଅଣ୍ଡା ଯାଇଛି?
ହଁ ଥଣ୍ଡା ଟିକେ ଏଇ ଯୋଉ ପାଗ ଯୋଉ ଚେଞ୍ଜ ହଉଛି।
ହୁଁ କାଲି ଦିବ୍ୟାଂଶ ତ ଯାଇକି କୋକା କଲା ପିଉନୁ ଥଣ୍ଡା ହବନି।
କୋକା କୋଲା ତ ଆମେ ପିଉନା।
କୋକା କୋଲା ଆମେ ପିିଓ ନା ନା। ହଉ।
ସେଆ ଗୁପଚୁପ ଟିକେ ଖୁଆଇଲା ସେତିକି।
ଆଉ ସେ ଖଟା ପାଣିରେ ବୋଧେ କୁକା କଲା ମିଶଥିବ ଆଉ।
ହଉ।
ଆଉ କଣ କେମିତି କଣ ଖବର?
ସେମତି ଚାଲିଛି ଦୁଃଖେ ସୁୁଖେ ଖବର କଣ ହବ ଆଉ।
ହ ଉଠୁ ଉଠୁ ଆଗେ ସାମନାରେ ପଇସା ଟା ପଡିଯାଇଛି ତ।
କଣ?
ଆଜି ପୁରା ସକାଳ ଦର୍ଶନ ପଇସାରୁ ଆରମ୍ଭ ହେଲା। ଦିନଟା ଦେଖାଯାଉ କେମିତି ସୁବିଧା ହଉଛି। ଯେତେ ଆସିଲେ ମାନେ କଣ ଖଟ ତଳେ ଟଙ୍କା ଟା ପଡିଥିଲା ମୁଁ ପାଇବି।
ଓ ହୋ।
ତ ସକାଳ ଉଠା ଟା ପଇସା ରୁ ହେଲା। ତ ଦେଖାଯିଉ ଆଗକୁ କଣ ହଉଛି।
ହଁ।
ଆଉ କଲେଜ କଣ କେତେବେଳେ କଣ ଖୋଲିବ?
ଆଜି ତ ଛୁଟି ଅଛି କାଲି ଯିବାର ନାହିଁ ଯାଇି ସୋମବାର
ଆରେ ମୋର ଗୋଟେ ମୁଁ ବୁଝିପାରୁନି ମାନେ ଆମର ତମର ଛୁଟି ଆମର ବି ଛୁଟି କିନ୍ତୁ ମାନେ ସରସ୍ଵତୀରେ ପଡୁଛନ୍ତି କି ଯୋଉ ସାଇ ଭଣା ପାଣି ଯୋଉ ମାନେ ଯୋଉ ଶିଶୁ ମନ୍ଦ ପିଲା ସେମାନଙ୍କର ଛୁଟି ନାଇଁ।
ବିଚାରା ତାଙ୍କ ଘ ଭାଗ୍ୟ ଖରାପ। ତାଙ୍କର କେ ଜାଣି କୋଉ ଗମେଣ୍ଟ ଚାଲିଛି।
ନାଇଁ ମା କାଲି ମାଉସୀ ପଚାରିଲି ମୁଁ କହିଲିଆରେ କାଲି ମହରମ ଫନିଚ ଛୁଟି ଥିବ ହଁ ଆମ ଘରକୁ ପଠେଇ ଦବୁ ଯେ ଛୁଆ ଟା ଖେଳିବା ଆମ ଘରେ ଆଉ। ନାଇଁ ନାଇଁ ନାଇଁ ତାର କାଲି ସ୍କୁଲ ଅଛି ସ୍କୁଲ ଯିବ ମୁ କହିଲି ମହରମରେ କି ସ୍କୁଲ ନା ଶିଶୁ ମନ୍ଦିର ପିଲା ସେ କଣ ଆମର ମୁସଲିମ ପିଲା ହେଇଛନ୍ତି।
ଏମିତି କହୁଛି ମୁଁ କହିଲି ମୁସଲିମ ବୋଲି କଣ ଖାଲି ଯିବେ ନହେଲେ ନାହି ସେମିତି ତ କାଦିର ଗୋଟେ ଭାଇ ଅଛି ମାନେ ମାଉସି ପୁଅ ଭାଇ ସିଏ ବି ଆସିକି ଶିଶୁ ମନ୍ଦିର ପଡୁଛି। ଭାଇ ମୁଁ ଦେଖି ହସି ହସି ମୁଁ ଗଡିଛି। ତାଙ୍କ ସହିତ ମିଶି ଯୋଉ ବୋଲନ୍ତିନି ଯୋଉ ଠିଆ ହେଇକି ଏକା ସାଙ୍ଗରେ ଯୋଉ ଗୀତ ଟା ଆ ହେ ଦୟାମୟ ବିଷ ବିହାରୀ ଏନ ସବବୁ ଯାଗଛ ବଲିଲୁଛି।
ଅନ୍ୟାୟ ଘଡିଆ ହଁ ମାନ ସେମାନଙ୍କର ମାନେ ମୁଁ ଦେଖିଲି ଯାହା ଅଲଗା ତାଙ୍କର ନିୟମ ମାନେ ସେମାନେ ଆମ ସହିତ ଯେମିତି ଓଡିଆରେ କଥା ହଉଛନ୍ତି ସେମତି ଓଡିଆରେ କଥା ହଉଛନ୍ତି କିନ୍ତୁ ନିଜ ନିଜ ଭିତରେ ସେମାନେ ତାଙ୍କର ଉର୍ଦୁ ଲାଙ୍ଗୁଏଜ ରେ କଥା ହେବେ। ହଁ ବହୁତ ଥର କାଜ ଘରକୁ ଯାଇଛି ତାର ବ ପଟେରେ ଜନ୍ମଦିନ ଯେ ବିରିୟାନୀ ଫରିୟାନୀ କରନ୍ତି।
କେତେବେଳେ କଣ କଣ କରୁଥିବେ ମାଂସରେ ମିଶାଇ ଦେଉଥିବ ଜାଣିପାରିବନି।
ନା ମୁଁ ଏମିତି ଗୋଟେ ଭାବିଲେଟେ ଗୋଟେ ଛୋଟ ଚିନ୍ତାଧାରା ଜାଣିୁଣ ନାହି ଏମିତି ଭାବିଲେ କେବେ ବି ତମେ କିଛି କହିପାରିବନି। କଣ ମିଶେଇ ଦଉଥଥିବା ମାନେ କଣ ସେମାନେ ଜାଣିନାହାନ୍ତି କି ଆମେ ସେଇରା ଖାଉନୁ ବୋ ଆଉ ସେମିତି କଣ ମାନେ ଅଜାଣତରେ ଯଦି ଅଜାଣତରେ ଟିକେ ପଛୁ ମାନେ ଗୋଟେ ଇଏ ଖାଇଦେଇକି ତ ସେଟା ପାପ ନୁହଁ। ଜାଣି ଜାଣି କରିବା ଟା ପାପ।
ସେଇଟା।
ତାପରେ ତାଙ୍କର ମାନେ ଗୋଟେ ଅଜବ ଟାଇପ ର ମାନେ ବିରିୟାନୀ ରେ ଆଳୁ କିଏ ପକାଏ। ବିରିୟାନୀ ରେ ଆଳୁ କିଏ ପକାଏ।
ଆକଚୁଆଲି କଲକାତାଷ୍ଟାଇଲ ବିୟାନୀ ଗୁଡା
ହଁ ହଁ ଆଚୁଲି ତାଙ୍କ ଘର କୋଲକତା। କିନ୍ତୁ ଆଳୁ ପକେଇଲେ ଗୋଟେ ଆଳୁ ପକେଇଲେ ଏତେ ମାନେ ଫ୍ଲେଭର ଆସେନି। ଯେଉଭଳିଆ ଲାଗିଆ କଥା ବିରିୟାନୀ ସେଇଭଳିଆ ଏତେ ଲାଗେନି।
ହୋଉ କା କାହାର କାହାର ରୁଚି ଅଛି ଆଳୁ ପକେଇକି ଖାଇବ। କାହାର କାହାର ବିନା ଆଳୁ ସମସ୍ତଙ୍କର ବିଭିନ୍ନ ରୁଚି ଅଛିି ଆଉ।
ହଁ। ସେଇଟା ଆମର ଚାର୍ଜ ନାହିଁ। ସେପଟେ ଲାଇନ ପଳେଇଚି। ମୁଁ ଏପଟେ ଆଇଲି। ମୁଁ ଫୋନ ଚାରଜ ବସେଇବାକୁ ଆମର ଏଠି ନାଣ୍ଡି ଏଇଠି ବଇଛି ଏଇଠି। କାଲି ଫୋନ କରିଥିଲି ତା କତିିକି କିଛି କଥା ହଉନଥିଲା। ମୋବାଇଲ କାଇଁ ମୋବାଇଲ। କି ହେଇଚି। ଦେଖୁଚି ତାଙ୍କର ସ୍କୁଲ ଅଛିବା ମୁଁ କହୁନି। ମାନେ ସବୁଆଡେ ସବୁ ଛୁଟି। କିନ୍ତୁ ତାଙ୍କର ସେପଟେ ସ୍କୁଲ ଅଛି।
ବିଚରା ପିଲା ଗୁଡା ହଇରାଣ କରୁଛନ୍ତି ତାଙ୍କୁ ଆଉ।
ଆରେ ଆଜି ଗୋଟେ ମହରମ ଟା ଆକଚୁଆଲି ଛୁଟି ଦେଇଦବା କଥା। ସରସ୍ଵତୀ ତାଙ୍କୁ ସେଇଥି ଯୋଗୁ ତାଙ୍କୁ ଛୁଟି ଦିଆହୋଉନି। ହଁ ଏଇଠିକି ଆ ଆ। ଆ ଏଇଠି କି ଆ ଏଇଠିକି ଆ ଭାଇ ଫୋନ ଧରିଚି। କଥା ହୋବୁ।
କିଏପିିଲାଟା।
ଏ ଆମର ମାଉସଙ୍କ ଘରେ ସାଇଡରେ ସେ ରହୁଚନ୍ତି। ଦେଖୁଉଛ ବବୋଉଚି କୋଉଭଳିଆ।
ହୁଁ।
ହଁ ଏଠି ଫୋନ ଚାଲିଚି। ନାହଁ ହାଲୋ। ଆସୁନ ଟିକେ ଆ ଆ ଆ। ଆରେ ପଢିବୁ ଆ ଆବା। ସିଏ ଆସୁନ ଆଉ ଆଙ୍କର ତ ସବୁ କଣ ବହି ମାନେ ଚେଞ୍ଜ ହେଇଚି। ବହିରେ ମାନେ କୋଉ କୋଉ ଗୀତ ଗୁଡା ସବୁ ରଖୁଛନ୍ତି ମାନେ କହିବାକୁ ପଡିବ। ମାନେ ଯୋଉ ଆମର ନ
ଜଙ୍କ ଛୁଆ ସିଷମଟ
ସଟ ଗ ଯୋଉ ବହିରୁ ଗୋଟେ କଣ ନଥିଲା ନିମ୍ପଡା ନିମ୍ପଡା ଗୀତ।
ହେଇଯିବ ନାଇଁ ସେଇ ଗୀତଟାକୁ ବି ଓଡିଆ ବହିରେ ସବୁ ଛାପି ଦେଇଛନ୍ତି।
ଓ
ଏମିତି ଆ କଥା ଆଉ ଆଁ।
ପୁରା ଗୀତ ବହି ଘୋଷ ତୁ।
ହଁ ବା ଓଡିଆ ବହିରେ ଗୋଟେ କୃତି ବୋଲି ଗୋଟେ ବହି ଅଛି ସେ କୃତି ବହିରେ ରୋଷେଇ ମାନେ କେମିତି କରାଯାଏ? କେତେ ଗ୍ରାମ୍ ଚିନି କେତେ ଗ୍ରାମ୍ ଲୁଣ କେମିତି କଣ ମାନେ ପରିବା ପତ୍ର ପକାଯାଏ ସେଥିରେ ସବୁ ଲେଖ ଖାଇଛି ମାନେ ପିଲା ଆଉ ପାଠପଢ଼ିବେନି ଯାଇକି ସ୍କୁଲରେ ଯାଇକି ରୋଷେଇ କରିବେ। ହୁଁ କଣ କଣ କହିବ ଇଏ ଗମେଣ୍ଟ୍ କଣ କରୁଛି ମୁଁ ବି କିଛି ଜାଣିପାରୁନି।
ହୁଁ।
ଆଉ ଆମର ତ ମା ହଁ ତାପରେ ମୁଁ କହୁଛି ଆଉ ଗୋଟେ କଥା କଣ କହିଲୁ? ଆଜି ଚାଲ ବୁଲିବାକୁ ପଳେଇବା। ଏ ଯୋଉ ଖରାବେଳା ହଉଛି ବୁଲିକି ପଳେଇଆ ସେଠି ଗାଧେଇଆ ଗାଧେଇ ପ ଦେଇକି ପଳେଇ ଆସିବା। କୁଡ଼ିଏ କୁଡ଼ି ବିଛାନା ଘ
ଅମ୍ବୃଶା।
ଖରା ହଉ ଆମେ ଯାଇଛେ ସମୁଦ୍ର ଫମୁଦ୍ର ବୁଡିଲେ ଟିକେ ଥଣ୍ଡା ଲାଗିିବନି।
ହଁ ସେଇଟା ହେଲେ ଭିଡ ହଉଛି।
ଇଏ ଯେତେ ଜୋରରେ ଖରା ହଉ କଣ ସମୁଦ୍ର ପାଣି କଣ ତାତିଯିବ।
ହଁ।
ସମୁଦ୍ର ପାଣି କି ତତେଇ ପାରିବନି ସିଏ ଭାଇ ଆଜୀବନ ଥଣ୍ଡା।
ହୁଁ ଗଲେ ହବ।
ତମେ ତ ହେଲେ ସକାଳୁ ଖାଇଛ ମୁଁ ତ ସକାଳୁ ଗୋଟେ ଦାନ୍ତ ନଗସିକି ଆଗ ଆସିଛି ଚାର୍ଜ ବସେଇବାକୁ। ମୋ ଫୋନରେ ଚାର୍ଜ ନାହିଁ।
କଣ କରିବା କାଲି ମାନେ କଣ ମାନେ କଥା ହଉ ହଉ ସେମିତୀ ନିଦ ଲାଗିଗଲା ନା କଣ?
ହଁ ବା। ମୁଁ ଜାଣିପାରିନି ସକାଳଠାରୁ ମନେ ପଡିଲା ଆରେ ମୁଁ ତ କାମ ସରିବାରଥିଲା ମୁଁ ଶୋଇପଡିଲି କଣ?
ମାନେ ଫୋନ ମାନେ ସେମିତି ଲାଇନରେ ଅଛି ତମେ ଶୋଇପଡିଛ ମୁଁ ଗଲା ସେମିତି ଗପି ଚାଲିଛି ଗପି ଚାଲିଛି।
ଆରେ ବାପା।
ଯେ ସେ କୁଆଡ଼େ ଖେଳିବାକୁଯାଇଛି।
ମାନେ ରାତି ସାରା ମୁଁ କହିଲି ରେ ହେଇ ଗପୁଥିଲା ପୁଣି ତାର କଣ ହେଲା? ତାପରେ ମୁଁ ବି ତାଙ୍କୁ ବନ୍ଦ କରିଦେଇକି ଘୋଡି ଘାଡି ହେଇ ଶୋଇପଇଲି।
ଆ କାଲି ଚିକୁୁ ଭାଇନା କଣ ଫୋନ କରିଥିଲେ ମତେ। ରାତିରେ ମୁଁ ଆଉ ଉଠେଇନି। ଆରେ ମତେ ନ ପଚାରିକି ଫୋନ୍ ଟା କରିଦଉଛି ମୁଁ ଆଉ କେତି ଉଠେଇବି ଫୋନ ତାର ବାଟରେ ଥୁଆହେଇଛି।
ଲାଇନ୍ ନାଇବା।
ହଉ। ଆ ଆସ କୁଆଡେ କଣ ଯିବାର ନାହିଁ ଆଜି ତ ଫାଙ୍କା ଅଛି ଆଜି ଦିନ ସାରା କଥା ହବା ଆଉ। କଣ କହୁଛ। ସେୟା ତ ନା ପୁଣି ବାହାନା ବାହାରିବ କାଲି ଭଳିଆ। କିଛି ନହିଁ ତ ଆଚଛା ହଉ ହଉ। ହଉ ମୁଁ ତ ଅଛି ଆଙ୍କ ଘରେ ମୁଁ ଆମ ଘରକୁ ଯାଇ କଥା ହେବି ମୋର ଟିକେ ଚାର୍ଜ ଫାଷ୍ଟ ଟିକେ ହେଇଯାଉ ଆଉ ହଉ ତାହେଲେ ମୁଁ ରହିଲି। ଆଚ୍ଛା ନାଇଁ ଏବେ ନା ଆଉ ଟିକେ ରହିଯା। ହଁ ହଉ ହଉ ରଖ ରଖ।